ହ୍ୟାଲୋ?
ହଁ।
ଆଜ୍ଞା ମ୍ୟାଡ଼ମ୍ ନମସ୍କାର।
ହଁ ନମସ୍କାର କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି ଆପଣ କଣ କରଛନ୍ତି?
ଏଇ ବସିଥିଲି ଆଉ
ଖୀଆ ପିଆ ସରିଲାଣି?
ନା ଆପଣଙ୍କର?
ନା ବାବା ଆସିଲେ ସବୁ ମିଶିକି ଖାଇବୁ ଆଉ
ଓହୋ କଣ ଖାଇବେ?
ସେଇ ରୁଟି ଆଉ ତରକାରୀ ଖାଇବୁ ରାତିରେ ତ ମୁ ଭାତ ଖାଏନି।
ଆଚ୍ଛା ଆଚ୍ଛା ରାତିରେ ପ୍ରାୟ କେତେ ଜଣ ଭାତ ବି ଖାଆନ୍ତିନି ଆମର ବି ସେଇ ରୁଟି ଭଜା।
ନାଇଁ ମୁଁ ଆଗରୁ ଖାଉଥିଲି ଯେ ଏବେ ଆଉ ଖାଉନି ଆଉ
ଓହୋ।
ଆପଣ କଣ ଖାଇବେ ରାତିରେ?
ରୁଟି ଭଜା ଆମର।
ଓହୋ ସେଇ ସେମ ରୁଟି ଆଉ।
ହଁ।
ଆଉ ଆପଣଙ୍କ ଆଡେ ଆଜି ପାଗ କେମିତି ଦେଇଥିଲା?
ସେଇ ଖରା ଏକା ହିଁ ହଉଛି ଜୋରରେ କାଲି ବର୍ଷା ହଉଥିଲା।
ହଁ। ଖରା ତ ବହୁତ ଜୋରରେ ହଉଛି ଗଛ ବି ଯୋଉ ରେଟ ରେ କାଟୁଛନ୍ତି ମାନେ ଇଣ୍ଡଷ୍ଟି ଚି ବନାଉଛନ୍ତି ବିଲ୍ଡିଙ୍ଗ ବନାଉଛନ୍ତି ମୁଣ୍ଡ ଖରାପ ଯୋଉଆଡେ ଦେଖିଲା ବେଳକୁ ମାନେ କିଛି ନା କିଛି କାମ ଚାଲିଥିବା ବିଲଡିଂ କାମ ଗଛ ଏବେ କା ଭା ଦେଖିବାକୁ ମିଳିବ ଗାଁ ଆଡେ ଖାଲି ପ୍ରାୟ ଅଧିକ ଗାଁ ଆଡେ
ହଁ।
ଆଗରୁ ଯେମିତି ଚାରିଆଡେ ଗଛଲତା ଥିଲା ସେମିତି ଆଉ ଦେଖିବାକୁ ମିଳିବନି
ନା।
ଯାଇକି କୋଉ ସହର ବାହାରେ ଦେଖିବାକୁ ମିଳିବ ଏଠି ତ ଆଉ ଅଧିକ ସେମିତି ଭଲ ଜାଗା ମିଳିବନି।
ଏ ଟାଉନ ମାନଙ୍କରେ ନାହିଁ।
ଆପଣଙ୍କର ମାନେ ରଜ କେମିତି ଗଲା?
ସେଇ ତ ଏଇ ବୁଲାବୁଲି ଫିଲ୍ମ ଦେଖା ଏମିତିରେ
ମୁଁ ବି ସେଇ ବୁଲାବୁଲି କଲି ସାଙ୍ଗମାନଙ୍କ ସହିତ ଫ୍ୟାମିଲି ସହିତ ଯାଇ ପାରିଲିନି କ କମ୍ପିଟିସନ୍ ଥିଲା ପାର୍ଟିସିପେଟ୍ କରିଥିଲି
ଆଚ୍ଛା ଆଚ୍ଛା। ଆଉ କଣ କରିବାକୁ ଭଲ ଲାଗେ?
ମତେ ସେମିତି ଖାଲି ଟାଇମ ବସିଲେ ଗୀତ ଗାଇବାକୁ ଭଲ ଲାଗେ। ଆପଣଙ୍କୁ କଣ କରିବାକୁ ଭଲ ଲାଗେ? ଶିଖେନି ବା ସେମିତି ଗାଏ।
ମାନେ କଣ କ୍ଲାସିକାଲ ନା ମଡର୍ଣ ନା କଣ ଟା?
ନା ମୁ ସେମିତି ନର୍ମାଲ ସବୁ ମାନେ ଟାଇପର ଗୀତ ଗାଏ। ଯୋଉଟା ଟିକେ ଭଲ ହୁଏ ଗାଏ
ଆଛା ମାନେ କୋଉଟା ଭଜନ ନାଇଁ ଆଛା ଆଉ କ୍ଲାସିକାଲ।
କ୍ଲାସିକାଲ କା ଭଜନ ଭଜନ ଯେତେବେଳେ ମୁଁ ଯୋଉ ଜାଗାରେ ମାନେ ଡନ୍ସ କରିଥିଲି ସେଇ ଜାଗାରୁ ମୁଁ ଗୀତ ଗାଇକି ପ୍ରାଇଜ ବି ଆଣିଛି ସେତେବେଳେ ମୁଁ ଭଜନ ଗୀତ ଗାଉଥିଲି।
ଆଛା ଆଚ୍ଛା ଏ ଗୀତ ରେ ଯଦି ଇଣ୍ଟଷ୍ଟ ଅଛି ତ ଗୀତ ଶିଖିବା ଦରକାର ନା?
ଇଣ୍ଟରେଷ୍ଟ ଅଛି ଯେ ଶିଖିବାକୁ ଟ୍ରାଏ କରିନି। ତ ମୁଁ ଯେଉଁଥିରୁ ବି କରିଥିଲି ସେଥିରେ ଗୋଟେ ମାନେ ଗ୍ରୁପ୍ଟେ ଅଛି ଏ ସେଇ ଗ୍ରୁପ ରେ ଛାଡ଼ିଥିଲେ ଯେଉଁମାନେ ଗୀତ ଶିଖିବାକୁ ଇଣ୍ଟରେଷ୍ଟେ ଅ ସେମାନେ ମାନେ ନା ଦେଇକି ଶିଖିପାରିବେ? ତ ମାମା କହିଲେ ନାଇଁ ପାଠ ପଢ଼ା ଚାଲିଛି ଆଉ ଟିକେ ଆଉ କିଛି ବର୍ଷ ଯାଉ ଶିଖିବୁ ଆଉ
ଆଚ୍ଛା ମାନେ କଣ ସେଇଟା କଣ ଅନଲାଇନ୍ ରେ ଶିଖା ହୁଏ ନା? ଏମିତି
ଅନଲାଇନ୍ ନାହିଁ ମାନେ ଯିବାକୁ ପଡ଼ିବ ସେ ଜାଗାକୁ
ଆଚ୍ଛା ଆଚ୍ଛା
ଅନଲାଇନ୍ ରେ କେମିତି ଶିଖେଇବି ସେଠି ସବୁ ଯୋଉ ବାଜା ହେଇକା ଥିବ।
ଆଚ୍ଛା ହଁ ହାରମୋନିୟମ୍ ଏକ ଆଉ ତବଲା ଏକ ଥାଏ। ମୁଁ ମ ମୁଁ ଯେତେବେଳେ ସେଭେନ୍ କ୍ଲାସ ରେ ସପ୍ତମରେ ପଢ଼ୁଥିଲି ସେତେବେଳେ ମୁଁ ଗୀତ ଶିଖୁଥିଲି।
ମୁଁ ତ ଦି ତିନି ବର୍ଷ ତଳେ ପ୍ରାଇଜ୍ ପାଇଥିଲି। ତାପରେ ଆଉ ସେଇ ଜାଗାକୁ ଯାଇନି ଭାବୁଛି ଏଇ ବର୍ଷ ଯିବି ପୁଣି ଗୀ ଗୀତ ଗାଇବାକୁ ସେତେବେଳେ ବୋଧେ ସେଟା ନୂଆ ନୂଆ ଖୋଲିଥିଲା ସବୁ ପିଲା ନୂଆ ନୂଆ ଯାଉଥିଲେ। ମୋ ସାଙ୍ଗମାନେ ବି ସେଠିକି ଯାଇଥିଲେ ଏବେ ପୁରା ଅଲଗା ଲଗ ଲେବୁଲ୍ ପିଲା ଯାଉଛନ୍ତି ମାନେ ପୁରା ପଟିକୁଲାର ଯୋଉମାନେ ସଙ୍ଗ ମାନେ ଶିଖିଛନ୍ତି। ପୁରା ସଙ୍ଗ କ୍ଲାସ ଯାଉଛନ୍ତି ସେମାନେ ଯାଉଛନ୍ତି। ସେତେବେଳେ କଣ ଯୋଉମାନେ ଏମତି ନର୍ମାଲ ପାଟି ଏସପେଟ୍ କରିବାକୁ ଚାହିଁବେ ଯାଇପାରିବେ।
ନା ମୁଁ ଆମ ଯେତେବେଳେ ଶିଖୁଥିଲି ସେ ସେତେବେଳେ ଆମକୁ ଯୋଉ ସବୁ ରାଗ ଗୁଡ଼ାକ ନଥିଲା ସେ ସେଇଗୁଡ଼ାକ ଦେଖଉଥିଲେ ଆମକୁ
ରାଗ ଗୁଡ଼ାକ ମାନେ
କ୍ଲାସିକାଲ୍ ମୁଁ ଶିଖୁଥିଲି ନା ତ ସେଥିରେ ମାନେ ସକାଳୁ ଉଠିକି ସେ କୁହନ୍ତି ରିଆଜ୍ କରିବାକୁ ପଡେ। ଚାରିଟା ମାନେ ବୋଧେ ବାର ତେର ପ୍ରକାର ରାଗ ଥିଲା। ଯେମିତି ରାଗ କଲ୍ୟାଣ ରାଗ। ଭୋପାଲି ରାଗ, ଖମାଜ୍ ଏନ ସବୁ ଟାଇପ୍ ର ତାର ଅଛି ରା ଗ କଲ୍ୟାଣ ତିନିଟାରେ କେତେଟା ମାନେ ଯୋଉ ଦିନର ଯେତେଟା ପ୍ରହର ନାହିଁ ସେଇ ପ୍ରହର ହିସାବ ହିସାବ ରେ ହିଁ ସେଇଗୁଡ଼ାକ ଗାଇବାକୁ ପଡ଼େ।
ହଁ
ଆଉ ସେଇ ମାନେ ସକାଳର କେତେଟାରୁୁ କେତେଟା କୋଉ କୋଉ ରାଗ ଗାଇ ପାରିବ ସେ ସେଇଗୁଡାକ
ହ
ବା ସାଧା ଶିଖିଥିଲି ତାପରେ ମୁଁ ଛାଡ଼ିଦେଲି।
କମ୍? ପାଇଁ ଛାଡ଼ିଲେ କହିପାରିବେ?
ଏଇ ମୋର ଏ ଅଷ୍ଟମ ଏ ଯୋଉ ଏଇଟ୍ କ୍ଲାସ ହେଇଗଲା ନା ତ ସିଏ ହଉଛି। ପୁଣି ମ୍ୟାଥ୍। ପୁଣି ସଂସ୍କ୍ରିଟ ଟିୁସନ୍ ଅଲଗା, ମ୍ୟାଥ ସାଇନ୍ସ ଟିୁସନ୍ ଅଲଗା, ଇଂଲିସ୍ ଟ୍ୟୁସନ୍ ଅଲଗା ପୁଣି ସ୍କୁଲ ଯାଅ ତତେ
ଗୋଟେ ଟ୍ୟୁସନ୍ ରେ ସବୁ ମାନେ ପଢ଼ାଉନଥିଲା କି?
ନା ନା ଆମର ଆ ସେତେବେଳକୁ ଅଲଗା ଅଲଗା ଥିଲା।
ଓହୋ। ମୁଁ କିନ୍ତୁ ଗୋଟିଏ ଟିଉସନ ଯାଇଥିଲି।
ଆଚ୍ଛା।
ଆମ ଫ୍ୟାମିଲିରେ ବି ମୋର ଦିଦି ଅଛନ୍ତି ସେ ଗୀତ ଗାଆନ୍ତି ଜଣେ ଗୀତ କ୍ଲାସ୍ ବି ଯାଆନ୍ତି। ଆଉ ଜଣେ ତ ତାଙ୍କୁ ସବୁଆଡେ ଡାକନ୍ତି ଗୀତ ଗାଇବାକୁ ଯାହା ହେଲେ ଭଜନ ସମାରୋହ କି କୁଆଡେ। ଜାଗରକୁ ବି ସେ ଗୀତ ଗାଆନ୍ତି ମନ୍ଦିରରେ।
ଓହୋ।
ଆଉ ମୋ ଦିଦି ତ ମାନେ କବିତା ଲେଖେ ତାକୁ ବହୁତ ଭଲ ଲାଗେ କବିତା ଲେଖିବାକୁ ବହୁତ ଭଲ ବି କବିତା ଲେଖେ।
ମନରୁ ଲେଖନ୍ତି?
ହଁ ମନରୁ ଏମିତି କୋଡ଼ିଏଟା ଖଣ୍ଡେ କବିତା ଲେଖିଚି।
ଉଂ ଆଉ ଅ ପେପର ଏକାରେ କାଇଁ ଦଉନାହାନ୍ତି।
ସିଏ ଦିଏନି କେବେ ସେମିତି ବାସ ଲେଖେ ମୁଁ ମୋ ସାଙ୍ଗମାନଙ୍କୁ ସୁ ମାନେ ଘୋଷ ସେ ଦେଇଥିବି ସେ ସବୁ ଯାକ ଲେଖିବ ମୁଁ ସବୁ ଯାକ ଘୁଷିକି ମୋ ସାଙ୍ଗମାନଙ୍କୁ କହେ କୁହେ।
ନା ନା ତାଙ୍କୁ କୁହନ୍ତିୁ ଯାଇକି ମାଗାଜିନ ନହେଲେ ପେପର ଗୁଡାକରେ। ଏ ଯୋଉ ସମାଜ ପେପରରେ ରବିବାର ଦିନ ଯୋଉ ସମାଜର ପେପର ଆସେ। ସେଇଥିରେ ହଉଚି ଯୋଉ ମାନେ ସବୁ ଗୀ ତ କାଲେ କି କବିତା ହେକ ଲେଖିଥାନ୍ତି ସେମାନଙ୍କର ସେଇଟା ହଉଛି ଛପା ହୁଏ କହୁନାହାନ୍ତି ସେମାନେ ତାଙ୍କର। ସେ ଛପାନ୍ତୁ ଗରମ।
ମୁଁ ତ ତାକୁ କୁହେ ତାର ଗୀତ ବି ବହୁତ ଭଲ ହୁଏ ମୁଁ ଯୋଉଠିକି ଗାଇବାକୁ ଯାଉଚି ହେଠିକି ଗାଇବାକୁ। କୁହେ କହିବ ନାଇଁ ମତେ ଲାଜ ଲାଗିବ ମୁଁ କରିବିନି ମୁଁ କହିଲି ତୋ ପାଖରେ ଏତେ କଳା ଅ ଅଛି ତ ତୁ ସେଇଗୁଡ଼ାକୁ କରୁନୁ। ତାକୁ କୁହେ ହେଲେ ସେ ଶୁଣେନି କହିବ ନାଇଁ ମୋର ଦରକାର ନାହିଁ ସେଗୁଡ଼ା କରିବା। ଏଇ ପାଖେରେ ବି ମାନେ ଗୋଟେ କମ୍ପିଟିସ କମ୍ପିଟିସ ପ୍ରାଇଜ ମାନେ ମିଳିବନି। ତମେ ଖୁସିରେ ତମେ ଯାଇକି ସେଠି କରିବ ସେଠି ବହୁତ ମଜା ବି ହେଇଥିଲା ଦିଦି କହୁଥିଲା। ମୋ ମାନେ ପିଇସି ଝିଅ ଆଉ ମୋ ଦିଦି। ମିଶିକି ଯାଇଥିଲେ ପିଇସିି ଝିଅ ଗୀତ ଗାଇଲା ମୋ ଦିଦି କବିତା କହିଲା।
ଆଚ୍ଛା ଆଚ୍ଛା।
ମୁଁ ଭାବେ ତାର ମନରେ ଏତେ ଭଲ ଭଲ କବିତା କୋଉଠୁ ଆସେ କେତେ ଭାବି ଭାବି ଲେଖେ?
ହୁଁ ମେଁ ବି ତାଙ୍କର ସାହିତ୍ୟ ବହୁତ ଭଲ ହଉଥିବ।
ହଁ ହଁ ତାର ସେଇଟା ବହୁତ ଭଲ ହୁଏ।
ଲିଟରେଚର ସବଜେକ୍ଟ ଗୁଡାକ ତାଙ୍କର ବହୁତ ଭଲ ହଉଥବ ବୋଧେ?
ହଁ। ତାର ସେଇଟା ବହୁତ ଭଲ ହୁଏ ବୋଧେ ସେଇଥିପାଇଁ। ମୁଁ କୁହେ ମୋ ପାଇଁ ଗୋଟେ ଲେଖିଦେ କହୁଛି କେମିତି ଲେଖିବି କୋଉ ବିଷୟରେ ମୁଁ ନିଜ ବିଷୟରେ ଭାବିକିି ସିନା ଲେ ଖୋଜି
ନାଇଁ ତାଙ୍କ ପାଖେ ଯତି ସେ ଟା ଅଛି ତାହେଲେ ସେ ଆଟଲିଷ୍ଟ ଛପେଇଲେ କେତେ ଲୋକ ପଢିବେ କେତେ ଲୋକ ମାନେ ଇ
ହଁ ସେମତି ଯେମିତିଆ ଲେଖୁଚି ବି ମନ ଛୁଆଁ ପୁରା।
ହୁଁ ତାଙ୍କୁ କୁହନ୍ତୁ କରିବେ ବୋଲି ନହେଲେ ଆଜି କାଲି ତ ହଉଛି ଇନଷ୍ଟାଗ୍ରାମ ଏକାରେ ପୋଷ୍ଟ ବି କରୁଛନ୍ତି ଗୀତ ଏକା ଲେଖିକି।
ହଁ ସିଏ ସିଏ ସେୟା କରେ ମାନେ ଇନଷ୍ଟାଗ୍ରାମରେ ଯେତେବେଳେ ଫଟୋ ପୋଷ୍ଟ କରେ, ସେଇ କ୍ୟାପସନ ରେ ସେଇଗୁଡା ଲେଖେ ସବୁ କବିତା ଗୁଡା।
ହଁ କ୍ୟାପସନରେ ତ ଲେଖିବ, କିନ୍ତୁ ଖାଲିରେ ଲେଖିକି ବି ପୋଷ୍ଟ କରିବ। ଆଟଲିଷ୍ଟ କିଏ କିଏ ସବୁ ପଢିବେ କ୍ୟାପ୍ସନରେ କଣ ପ୍ରାୟ ଖାଲି ଫ ଫଟ ଦେଖିଦେଇକି ପଳେଇବେ, କ୍ୟାପସନ ଏତେ ପଢନ୍ତିନି, ତ ବେଟର କି ଯାଇକି ଯ ପୋଷ୍ଟ କରୁଛନ୍ତି ସେମତି ଗୋଟେ ଅ ଗୀତଟେ ଲେଖିକି ତାକୁ ତାର ଫଟୋଟେ ପୋଷ୍ଟ କରନ୍ତେ। ଗୋଟେ ଚ୍ୟାନେଲ ଟେ ତିଆରି କରିକି ଇନଷ୍ଟାଗ୍ରାମରେ ଆକାଉଣ୍ଟ ତିଆରି କରିକି ଇଏ କଲେ
ତାକୁ ମୁଁ ସେମିତି କୁହେ ଯେ ସେ କରେନି କେବେ।
ଅଚ୍ଛା, ନାଇଁ କୁହନ୍ତୁ କରିବେ ନହେଲେ ଆପଣ କରିଦିଅନ୍ତୁ। ମୁଁ କହିଲି ନହେଲେ ଆପଣ ଖୋଲିକି ଆପଣଙ୍କୁ ପକେଇ ଦିଅନ୍ତୁ।
ନା ନା ମୁଁ ଏବେ ଇନଷ୍ଟାଗ୍ରାମ ଚଲଉନି, ମୁଁ ଆଉ ବର୍ଷେ ଦି ବର୍ଷ ପରେ ଚଲେଇବି ଆଉ।
କଣ ପାଇଁ?
ଘରେ କହିଛନ୍ତି ନାଇଁ ଏବେ ଚଲାନି ପରେ ଚଲେଇବୁ ପାଠ ପଢା ସଇଲେ ଆଉ।
ଓହୋ।
ଇନଷ୍ଟାଗ୍ରାମ୍ ଚଲେଇଲେ ଆଉ ମନ ଇନଷ୍ଟାଗ୍ରାମକୁ ପଳେଇବ ଆଉ ପାଠରେ ମନ ଲା
ହଁ ନାଇଁ ସେଇ ଆଜିିକାଲି ସ୍ଲୋ ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ଏତେ ଆଡିକଟେଡ ହେଇଗଲେଣି
ହଁ ହଁ ବହୁତ୍‌, ଫୋନ ତ ବହୁତ ଦେଖୁଛନ୍ତି ଆଖି ଖରାପ ହଉଛି।
ଆଖି ଖରାପ ହଉଛି, ପୋଷ୍ଟଚର ବି ଖରାପ ହଉଛି, ବ୍ୟାକ୍ ପେନ୍ ବା ଚି ନେକ୍ ପେନ୍ ବାହାରଛି।
ଯୋଉ ଜାଗାରେ ଲୋକମାନେ ଦେ ଖିବାକୁ ପାଉନାହାନ୍ତି, ସେଇ ଜାଗାରେ ଲୋକମାନେ ଆଖି ମାନେ ଦେଖିକି ହିଁ ଆଖି ନଷ୍ଟ କରୁଛନ୍ତି।
ହଁ। ଆଚୁଆଲି ଫୋନଟା ଭଲ ବି ଫୋନ ଟା ଖରାପ ଫୋନ ରୁ ହଉଛି କେତେ କଣ ଶିଖିବାର ବି ଅଛି ଫ ନ ଶିଖିକି ଟାଇମ ବି ୱଷ୍ଟ କରିବାର ଅଛି।
ଆଖି ହଉଛି ବଡି ର ମେନ୍ ପାର୍ଟ। ଆଖି ଗୋଟେ, ଗୋଡ ଗୋଟେ, ହାତ ଗୋଟେ ଏଇ ତିନିଟା ନ ଚାଲିବ ଯଦି କିଛି କରିପାରିବନି।
ହଁ। ବାହାରୁ ଏଇ ତିନିଟା ଆଉ ଭିତରେ ତ ସବୁ ଆଉ
ହଁ ହଁ ଭିତରେ ତ ସବୁ ଜାଗ। ଯଦି ଗୋଟେ କଣ ପାର୍ଟ ମାନେ କଣ ଏପଟ ସେପଟ ହେଇଯିବ ତାହେଲେ ପୁରା ଡେନଞ୍ଜର।
ହଁ।
ଲୋକମାନେ ତ ଏବେ ଅଧିକ ମାନେ ନିଶା ଜିନିଷ ବି ଖାଉଛନ୍ତି ଦେହ ଖରାପ ହଉଛି ଭିତରୁ
ହଁ ଅ ହଉ ମୁଁ ରଖୁଛି ଆଉ ମୁଁ ଆପଣଙ୍କୁ କଲ୍ କରୁଛି ଆଉ।
ଠିକ୍ ଅଛି ଠିକ୍ ଅଛି।
ହଁ ମୁଁ ଆପଣଙ୍କୁ କଲ୍ କରୁଛି ଥିବି ଆପ ରେ
ଆଜ୍ଞା ଆଜ୍ଞା।